ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର।
ଆଜ୍ଞା ଆପଣ ଭ ଆଜ୍ଞା ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଏମିତି ଆଉ ଠିକ ଠାକ୍।
ଠିକ ଅଛି ହଁ ଆଜ୍ଞା ମୁଁ ଖାଇସାରିଚି।
ହଁ କ ହଁ ମୁଁ ବି ଏବେ ହବ ଗୋଟେ ଦଶ ମିନିଟ ଖାଇକି ଆସିଛି ଆଉ। କଣ କଣ?
ଠିକ୍ ଅଛି।
ହଁ ଆଜ୍ଞା ମୁଁ ଏମିତି ହିଁ ଭାତ ରୋଷେଇ କରିଥିଲି। ଭାତ ସହ ଡାଲି କରିଥିଲି। ତା ସହ ଗୋଟେ ତରକାରୀ ଗୋଟେ ପୋଟଳ ତରକାରୀ ଟା ହେଇଥିଲା ଆଉ।
ଓ ଭଢିଆ ଆପଣଙ୍କୁ ତାହେଲେ ରୋଷେଇ ଆସୁଚି ଟିକେ ଟିକେ।
ହଁ ଆଜ୍ଞା କରିବାକୁ ପଡୁଛି।
ଓ ଆପଣ ତାହେଲେ ଘରେ ରହୁଛନ୍ତି ନା ବାହାରେ ରହୁଛନ୍ତି?
ବାହାରେ ରହୁଚି ଆଜ୍ଞା।
ଓହୋ ବାହାରେ ରହିଲେ ତ କରିବାକୁ ପଡିବ ଆଉ ଶିଖିବାକୁ ପଡିବ ସବୁ।
ହଁ।
ହୁଁ ହୁଁ ବଢିଆ।
ହଁ ଆଜ୍ଞା ଆପଣ କଣ ଖାଇଛନ୍ତି ଆଉ?
ମୁଁ ମୁଁ ବି ସେଇ ସକାଳେ ଆଳୁ ଭଜା କରା ହେଇଥିଲା ସେଇଟା ଟିକେ ଥିଲା ତାପରେ ଏବେ ଡାଲି ଟିକେ ଆଉ ଶାଗ ଭଜା ଟିକେ ବନା ହେଇଥିଲା। ଏତିକି ତ ମିଶିକି ଖାଇଦେଲି ଆଉ।
ଆମ ଗାଁ ରେ ଅଛନ୍ତି ନା ଏମିତି ବାହାରେ ନା ଘରେ ଅ
ବାହାରେ ହଁ। ମୁଁ ଗାଁରେ ଗାଁରେ ମାନେ ଯାଇଥାଉ ଏବେ ତମୁଁ ସହରରେ ରହୁଛି ବାହାରେ। ହଁ ପଢାପଢି କରିୁଚି ତ ଏଠି। ତ ଯାଇଥିଲି ଗାଁକୁ ମୁଁ କାଲି ରାତିରେ ଫେରିଲି। ସେଥିପାଇଁ ମାନେ ବସ ରେ ବସିକିନା କିଛି ବି ମାନେ ମ
ଆଛା ଆଚ୍ଛା ଆଛା ହଁ ଶୁଣିପାରୁ ଚି ଆଜ୍ଞା ହଁ ମୁଁ କ୍ଲିୟର ଶୁଣି ପାରୁଅ ସ୍ପଷ୍ଟ ଶୁଣି ପାରୁଚି ଆଜ୍ଞା।
ହଁ ଠିକ ଅଛି ମାନେ ବସ ରେ ଆସିଲା ପରେ ଟିକେ ଟିକେ ଭଲ ଲାଗୁନି ନା ମାନେ ରାତି ଯାକ ଯଦି ବସ ବସିଥିବେ। ଟିକେ ମାନେ ଖାଇବା ପିଇବାକୁ ବେଶୀ ଟିକେ ଅଏଲି କି କଣ ହେବି ଟିକ ଖାଇବାକୁ ଇଚ୍ଛା ହଉନି ସେଥିପାଇଁ ଟିକେ ସାଧା ଟିକେ ଭା ତ ଡାଲି ଭଜା ଟିକେ ଖାଇ ଦେଇଛି ଆଉ ଏବେ।
ହଁ ସେଇଟା ଦେହ ପାଇଁ ବି ଭଲ।
ଆଜ୍ଞା ଦେହ ପାଇଁ ବି ଭଲ ଆଉ କେତେ ତେଲ ମସଲା ହେଲେ ଖାଇବା। ଡେଲି ଡେଲି ହୁଁ ହୁଁ ବି ଭିନ୍ନ ସେ ଖାଇବା ଦ୍ଵାରା ହିଁ ଖାଇବା ଦ୍ଵାରା ଏପଟ ସେପଟ ହବା ଯୋଗୁଁ ଆଉ ଆମର ଏଇ ଛଣାଛଣି ବେଶୀ ଖାଇବା ଯୋଗୁ ହିଁ ଦେହଟା ଖରାପ ହଉଚି।
ନିହାତି ଆଜ୍ଞା ଆମର ତ ଖାଦ୍ୟ ହିଁ ଆମର ସ୍ୱାସ୍ଥ୍ୟ ତଥା ଆମର ଦେହର ଗଠନକୁ ସମସ୍ତଙ୍କୁ ପ୍ରଭାବିତ ଆଉ ଆମେ ତା କୁ ଯଦି ଧ୍ୟାନ ନଦବା ଆମେ ହିଁ ନିଜେ ରୋଗକ୍ରାନ୍ତ ହେବା ଆଉ
ହଁ ସେଇଆ ସେଇଆ ଠିକ୍ ଆପଣ ତାହେଲେ
ନା ଆଜ୍ଞା ମୁଁ ମଧ୍ୟ ହାଲୋ ମୁଁ
ଆପଣଙ୍କୁ ମାନେ କେମିତି ଖାଇବାକୁ ପସନ୍ଦ। ମାନେ ଛଣାଛଣି ବେଶୀ ଟିକେ ଖାଇବାକୁ ପସ ନ୍ଦ ନା ଏମିତି ସାଧା ଟିକେ ଯେମିତି କିି ଇଟଲି ହେଲା କି ଟିକେ ଚୁଡ଼ା ଉପମା ହେଲା କିମ୍ବା ଏ ମିତି ମାନେ ଭାତରେ ଯଦି ଖାଇବେ ବୋଲେ ସାଧା ଭାଜ ଅ ଭାଜି। କିମ୍ବା ଡାଲି।
ହଁ ହଁ।
ହାଲୋ।
ହଁ ଶୁଣିପାରୁଛି ଆଜ୍ଞା ମତେ ଭଲ ଲାଗେ ବହୁ
ଆପଣ ଗୋଟେ ନେଟୱାର୍କ ଜାଗାକୁ ଯାଆନ୍ତୁ ମତେ ଶୁଭୁନି ଭଲସେ।
ଠିକ ଅଛି ମାମ୍ ହାଲୋ।
ଏବେ ଶୁଭୁଛି ମ୍ୟାଡ଼ାମ।
ହାଲୋ।
ହାଲୋ ଶୁବୁ
ହାଲୋ।
ହଁ ହାଲୋ ସୁଭା ଯାଉନି କି ମୋ କଥା।
ହାଲୋ।
ହାଲୋ।
ଆପଣଙ୍କର ଶୁଭୁନି ଆପଣ ଗୋଟେ ନେଟୱାର୍କ ଜାଗାକୁ ଯାଆନ୍ତୁ।
ଠିକ ଅଛି ଆଜ୍ଞା ମୁଁ ନେଟୱାର୍କ ଜାଗା ଟିକେ ଯାଉଛି ମ ନେଟୱାର୍କ ଟିକ ପ୍ରୋବଲେମ୍ ଅଛି ଗୋଟେ ବର୍ଷା ପାଗ ଲାଗି ହ୍ୟାଲୋ ଏବେ ସୁଭୁଛି ମ୍ୟାଡାମ।
ହାଲୋ।
ହାଲୋ।
ଆପଣଙ୍କର ବୋଧେ କଟିଗଲା ବୋଧେ।
ନା ନା କଟିନି ମୁଁ ଲାଇନରେ ଅଛି। ହାଲୋ।
ହାଲୋ।
ହାଲୋ।
ହଁ ହଁ ମୁଁ ଶୁଣିି
ଏହ ଓ ହୋ କଣ କହିବି ମୋର ହିଁ ଭୁଲ ଆଉ। ମୁଁ ଭାବୁଛି ଆପଣଙ୍କର ବୋଧେ ନେଟୱାର୍କ କଟିଗଲା ଆଉ ଶୁଭା ଯାଉନି କିଛିି ବି ବୋଲି।
ନୁହେଁ ନୁହେଁ ମୁଁ ଆପଣଙ୍କ କଥା ସମସ୍ତ କଥା ଶୁଣି ପାରୁଥିଲି ମୁଁ ବି ବୁଝି ପାରୁନଥିଲି ମୋର ତ ନେଟୱାର୍କର ଅଛି ଠିକ ଜାଗାରେ ଅଛି କଣ କହୁଚନ୍ତି ଆଜ୍ଞା? ହଁ ମୁଁ ଶୁଣି ପାରୁଥିଲି। ଠିକ୍ ଅଛି କିଛି ନୁହେଁ।
କଣ ହେଇଥିଲା ଆଉ ହଁ ନାଇଁ ମାନେ ଏଇଟା ବୋହୁତ ସମୟ ଟିକେ ହେଇଗଲା ତ କଣ ହେଇଗଲା ମୁଁ ବି ଆଉ ଜାଣିନି। ଏପଟେ ସେ ବ୍ଲୁଟୁଥଟା ଥିଲା। ସେ ଆରପଟ ରୁମରେ ସେଇଠି ମାନେ ସେଇଠି କନେକ୍ଟ ହେଇଯାଇଚି ଆପେ ଆପେ ଯାଇକି। ମୁଁ ଆଉ ଏପଟେ ଦେଖୁନି ଯେ ସେଇଟା କନେକ୍ଟ ହେଇଯାଇଛି ବୋଲି।
ହୋଉ ଭଲ ହେଲା ଆପଣ ବୋହୁତ ଜଲଦି ଜାଣିପାରିଲେ ଆପଣ।
ହଁ ସେଇଆ ସେଇଆ ଓ ମୁଁ ଭାବିଲି ଆପଣଙ୍କର ସବୁଠୁ କଟିଗଲା ବୋଲିକିନା।
ହଁ ହଁ ଏ ଠିକ ଅଛି ଠିକ ଅଛି। ଏମିତି ହୁଏ ଥରେ ଥରେ। ଆଉ ମୋ ପଟେ ନେଟୱାର୍କ ଠିକ ଠାକ ଅଛି ହଁ।
ଅହଁ ହୋଉ ହୋଉ ଠିକ ଅଛି। ଆଉ ଏବେ ଘରେ ହିଁ ଅଛନ୍ତି ନା କୁଆଡେ ଯାଉଛନ୍ତି ଏବେ ଆପଣ ରହୁଛନ୍ତି ମାନେ କୋଉ ଜାଗାରେ ରହୁଛନ୍ତି? କଣ
ହଁ ଆଜ୍ଞା ମୁଁ ମୁଁ ମଧ୍ୟ ଆପଣଙ୍କ ଭଳି ପାଠ ପଢୁଛି। ମୁଁ ମଧ୍ୟ ଆ ଆଁ ଜଣେ ଛାତ୍ର। ତ ମୁଁ ଉଁ ବାଲିଗୁଡାକ ବାଲିଗୁଡା ସହରରେ ଗୋଟେ ଘର ଭଡା ନେଇକି ରହୁଛି।
ଓହୋ ଆଛା ଆଛା କନ୍ଧମାଳ ଜିଲ୍ଲାର ନାଇଁ କିି? ହୁଁ ହୁଁ ହୁଁ ଠିକ ଅଛି କଣ ପଡୁଛନ୍ତି ତାହେଲେ ଯୁ ଯୁକ୍ତ ଦୁଇ ଚାଲିଚି ନା ଯୁକ୍ତ ତିନି ଚାଲିଚି ଆପଣଙ୍କର ଏବେ?
ମୋର ଯୁକ୍ତ ତିନି ସମ୍ପୂର୍ଣ କରିସାରି ବର୍ତ୍ତମାନ ଅ ଆମର ଆପଣ ଜାଣିଥିବେ ଗୋଟେ ସିଟି କୋର୍ସ ଅଛି?
ଆଜ୍ଞା ଆଜ୍ଞା ଏ ଯୋଉ ଶିକ୍ଷକ
ହଁ ଶିକ୍ଷକ ତାଲିମ ହଁ। ଶିକ୍ଷକ ତାଲିମ ଶିକ୍ଷାନୁଷ୍ଠାନରେ ମୁଁ ପ୍ରଥମ ଆ ବର୍ଷର ଛାତ୍ର ଅଟେ।
ଓହୋ ହୋ ବଢିଆ ତାହଲେ।
ଆଜ୍ଞା।
ତାହେଲେ ଆପଣଙ୍କର ସବୁ ସାରିକି ଶିକ୍ଷକ ପାଇଁ ତାହେଲେ ଏବେ ଆପଣ ପ୍ର ସ୍ତୁତି କରୁଚନ୍ତି ଆଉ ହଁ ହୋ ବଢିଆ ବଢିଆ। ମୋର ବି ପରୀକ୍ଷା ସରିଲାଣି ଯେ ମୁଁର ରହିବେ ଶିକ୍ଷକ ଆମର ଶିକ୍ଷକ ଲାଇନ୍ ତ ନାଇଁ ଏ ଯୋଉ ପ୍ରତିଯୋଗିତା ମୂଳକ ଯୋଉ ଅଛି। ଚାକିରିୀ ଯାକ ହଁ ସେଇ ଆଜ୍ଞା ସେଇ ଜିନିଷ ଯାକ ମୋର ପ୍ରସ୍ତୁତି ଚାଲିଚି ଆଉ। ହଁ ଭଲ ସେ ଭଲ ସେ ତାହେଲେ ପଢାପଢି କରନ୍ତୁ ଏବେ ଆପଣଙ୍କର ମାନେ କଲେଜ ଟା ଯୋଉ ତାଲିମ ପ୍ରକ୍ରିୟା ଟା ଚାଲିଚି ସରିନି?
ଚାଲିଚି ଆଜ୍ଞା ହଁ ଆଜ୍ଞା ବର୍ତ୍ତମାନ ଆମର ଅ ପ୍ରଥମ ବର୍ଷ ସରିକି ଦ୍ଵିତୀୟ ବର୍ଷ ହେବ। ଦୁଇ ବର୍ଷର ପାଠ ଟା ଆଜ୍ଞା।
ଓହୋ ବଢିଆ ବଢିଆ। ଉ ସରିଲା ପରେ ତାହେଲେ ଆପଣ ଦେବେ ଆଉ ଯୋଉ ଏନ୍ଟ୍ରାନ୍ସ ମୁଁ ମୋର ତ ଗାଁ ତ ବହୁତ ଦୂରରେ ଅଛି କିନ୍ତୁ ମୁଁ ଏବେ ଅଛି ଏଇ ପାଖାପାଖି ହିଁ ଅଛି।
ତଥାପି ମୁଁ ଜାଣି
ବହୁତ୍ ଦୂର ଅଛି। ହଁ ଜାଣିପାରିବେ ଆପଣ ବାଲିଗୁଡାରେ ଅଛନ୍ତି ମାନେ ମୁଁ ପ୍ରପର ମୁଁ କନ୍ଧମାଳ ରେ ଅଛି।
ଓହୋ କନ୍ଧ ଆପଣଙ୍କର କୋଉ ଜିଲ୍ଲା?
ମୋର ମୋର ବି ସେଇଆ ଏକା ଯେ ଆମ ଘର ଟା ମାନେ ଦୂର ହୋଉଚି ବୋହୁତ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ହଁ ସେମିତି ତ ଆମେ ପଢିବା ପାଇଁକା ଯୋଉ କ୍ଷେତ୍ରକୁ
ତ ହୁଁ ସେୟା। ଘର ଦୂର ହୋଉଚି ସେଠି ପ ମାନେ ପଢାପଢି ପାଇଁ ଟିକେ ସୁବିଧା ହେଇପାରୁନି ନେଟ୍ ନେଟୱାର୍କର ଟିକେ ଅସୁବିଧା ରହୁଚି। ସେଥିପାଇଁ ସହରରେ ଆସିକି ରହିଆକୁ ରହିକି ପଢିବାକୁ ପଡୁଛି ଆଉ।
ହଁ ବର୍ତ୍ତମାନ ସମୟରେ ପ୍ରତ୍ୟେକ ଗାଁରେ ତ ସେମିତି ଏ ଅସୁବିଧା ରହିଥାଉଚି ତେଣୁକରି ଆମେ ଆମର ଅଁ ଉଚ୍ଚତର ଶିକ୍ଷା ପାଇଁ ସମସ୍ତେ ସହରକୁ ନ ଆସିଲେ ତ ଆମେ ଆମେ କଣ ପାଠଟା ପଢି ପାରିବାନି ତେଣୁକରି ଆସିବାକୁ ପଡୁଚି। ବୋହୁତ ଭଲ କ କରିଛନ୍ତି ଆପଣ।
ହୁଁ।
ଆପଣଙ୍କର କୋଉ କୋ-କୋଉ ଶ୍ରେଣୀରେ ଏବେ ପଢୁଛ ହଁ ନିହାତି।
ମୋର ଯୁକ୍
ଆପଣ ଆଚ୍ଛା ଆଚ୍ଛା ଆଚ୍ଛା।
ହଁ ପରୀକ୍ଷା ପାଇଁ ଟିକେ ପ୍ରସ୍ତୁତି ଚାଲଚି ଆଉ।
ପ୍ରସ୍ତୁତି ହଁ କୋଉ ପରୀକ୍ଷା ପାଇଁକା ଆ ଆପଣ ବୋହୁତ
ଅ ମାନେ କିଛି ବି ପରୀକ୍ଷା ଯାକ ଯୋଉ ହୋଉଛି ହଁ ମାନେ
ଯଦି ମୁଁ କହିବି ବର୍ତ୍ତମାନ ଗୋଟେ ପରୀକ୍ଷା ଯାଇଥିଲା ଆର ଆଇ ଅମିନ ଏ ଆର୍ ଆଇ ଆପଣ ଦେଇଥିଲେ କି ମ୍ୟାଡ଼ାମ? ହାଲୋ? ହାଲୋ? ଆଜ୍ଞା ଶୁଭୁନି ଆପଣଙ୍କର ସ୍ଵରଟା କଣ? ହାଲୋ। ହାଲୋ। ହାଲୋ। ଆଜ୍ଞା ମୁଁ ଶୁଣି ପାରୁନି ଆପଣଙ୍କ କଥା। ହାଲୋ? ହାଲୋ? ହାଲୋ? ଆଜ୍ଞା ଶୁଣି ପାରୁଚନ୍ତି ମୋ କଥା? ହାଲୋ? ଆପଣଙ୍କ ନେଟୱାର୍କ ଭଲସେ ପାଉନି ଭଲ ଜାଗାକୁୁ ଟିକେ ଯାଆନ୍ତୁ ଆଜ୍ଞା।